ହଉ।
ହ୍ୟାଲୋ ହଁ ଶୁଭୁଚି।
ଆଜ୍ଞା ନମସ୍କାର୍
ହଁ ନମସ୍କାର ହଁ ହଁ ହଁ ହଁ ହଁ ହଁ କୁହନ୍ତୁ
ଆଂଜ୍ଞା
ହଁ ନମସ୍କାର। ହଁ ହଁ ଧନ୍ୟବାଦ ଆଉ ଆଜି କ ଣ ଅଫିସ୍ ଯାଇନାହାନ୍ତି?
ଆଜ୍ଞା ମୁଁ
ଆପଣ ଆଜି ଅଫିସ୍ ଯାଇନାହାନ୍ତି କି? ଅ ଏବେ ଏଠ୍ ଅହହ ଏଵେ ଏ ଠା କୁର୍ ପୂଜା ସରିଲା ତ ଆଉ ଜଳଖିଆ ଖାଇବି ଆଉ ଖାଇନି ହୁଁ
ଆପଣ ରୋଷେଇ କରିଛନ୍ତି ଆପଣ
ହଁ ରୋଷେଇ ରୋଷେଇ କରିନି କରିବି ରୁଟି ଆଉ ପୋଟଳ ଆଳୁ ଭଜା କର୍ ଚ ଆଉ ମାଣ୍ଡିଆ ିଏ ବି କରିଛି
ମାଣ୍ଡିଆ ଆପଣଙ୍କୁ ଭଲ ଲାଗେ ଆଜ୍ଞା ଆଚ୍ଛା ଗୋଟେ କଥା ଜାଣିବା ପାଇଁ ଥିଲା ମାଣ୍ଡିଆ ଖାଇଲେ ଆଜ୍ଞା କଣ ହୁଏ?
ମାଣ୍ଡିଆ ଖାଇଲେ ଏତେ ପେଟଟା ଥଣ୍ଡା ରହିବ ଆଉ ପ୍ଲସ୍ ଆ ମାଣ୍ଡିଆରେ ବହୁତ କ୍ୟାଲସିୟମ୍ ଅଛି।
ଆଜ୍ଞା ତ ଆପଣଙ୍କ କହିବା କଥା କି ନିତିଦିନ ମାଣ୍ଡିଆ
ଖାଇବା କଥା ତା ଦେହରେ କାଲସିୟମ୍ ରହୁଛି ଆମେ ଜେଡ ଲୋକ ତ? ତେଣୁ ତଥାପି ସେ ପଚାଶ ଏଭବ ହେଇଗଲେ ମଣ୍ଡିଆ ଟା ଖାଇବାଟା ଦରକାର୍। ହେଲେ ତା ଦେହରେ କ୍ୟାଲସିୟମ୍ ବହୁତ ରହୁଚି। ଆଉ କିନ୍ତୁ ତାକୁ ଅଣ୍ଡା କରି ଖାଇବେ। ଗରମ ଗରମ ଖାଇଲେ ଦେହ ଖରାପ ହଵ।
ଓ ହ ହ ଆଉ
ଉଁ ଶିଶୁମାନଙ୍କୁ ଦେଲେ ଆଉଦି ବଢିଆ। ଶିଶୁମାନଙ୍କୁ ତ ଦିଆଯାାଏ ମାନେ ତାର୍ ବି ସେଇ ଆଉ ଭଲକିରି ଅବଶ୍ୟ ମାଣ୍ଡିଆ ଉପରେ ମୁଁ ଅତେ ଜ୍ଞାନ ଜାଣିନି ହେଲେ ଏଇଟା କହନ୍ତିି କାଲ ବହୁତ ଅଛି। କି ଆଉ ଛୁଆମାନଙ୍କୁ ମଧ୍ୟ ବି ଦେଉଛନ୍ତି ମାଣ୍ଡିଆ। ଆଉ ମାଣ୍ଡିଆରେ ତ ଏଇଖିନା ତ ଗଭମେଣ୍ଟର ଆଜ୍ଞା ବହୁତ ସ୍ପ୍ରେଡ଼୍ କରୁଛି ଲୋକମାନଙ୍କୁ କେମିତି ମାଣ୍ଡିଆାର ସବୁ ଜିନିଷ ଦବା ଲାଗି। ଉଁ ତା ମାଣ୍ଡିଆ ରେ କେମିତି ହେଇ ଇଁ ପିଇ ନାଁ ହେଇପାରୁଚି। ଆଉ ରୁ ରୁଟି ବି କରିପାରୁଚନ୍ତି କାକରା ଇଟିଲି ଏଇସବୁ ଜିନିଷ ବି ମାଣ୍ଡିଆରେ କରୁଚନ୍ତି। ଖାଉଚନ୍ତି ହଁ ଅବଶ୍ୟ ମୁଁ ଏଗୁଡ଼ା ସବୁ କରିନି ହେଲେ ମାଣ୍ଡିଆରେ ଖାଲି ହଁ
ଆଉ ଆପଣଙ୍କ ପରିବାରରେ ସମସ୍ତେ କେମିତି ଅଛ?
ହଁ ସମସ୍ତେ ଭଲ ଅଛନି। ଫା ବାହାରେ ତ ପିଲାମାନେ ସବୁ ଅ ଛନି ମୁଁ ରହୁଛି ଟିକେ ହଁ। ଏମତି ଆଉ ଆଉ ଆପଣ ଖିଆ ପିଆ କଣ କଲେ।
ଆଜ୍ଞା ମୁଁମ ସକାଳୁ ମୋ ମା କରିଦେଇଥିଲେି ଆଜ୍ଞା ସକାଳୁ ଉପମା ଖାଇକି। ଆସିଲି ଆଜ୍ଞା ଅଫିସ କୁ ଆସିଲି ମୁଁ ବସ ରେ ଯିବା ଆସିବା କରେ ଆଜ୍ଞା ମୋ ଘର ଠାରୁ ପାଖାପାଖି ଫଟି ଫର କିଲୋମିଟର ଦୂରରେ ମୋର ଅଫିସ୍ ଆଜ୍ଞା କିଛି ଦିନ ମୁଁ ବସ ରେ ଯିବାସିବା
ଆଉ କୋଉ ବସ୍ ସେପଟରେ କଣ କି ବସ୍ ସବୁ କଣ ଚାଲୁଛି।
ଆଜ୍ଞା ଏପଟେ ବହୁତ ପ୍ରକାର ବ ମାନେ ପ୍ରାୟତ ଗର୍ମେଣ୍ଟର ବସ୍ ଚାଲିଛି ଆଉ କିଛି।
ପ୍ରାଇଭେଟ୍ ବସ୍ ବି ଚାଲୁଛି ହଁ ହଁ ସେପଟରେ ଏ ଯୋଉ ଲକ୍ଷ୍ମୀ ବସ୍ ମୋ ବସ୍ ତ ଅବଶ୍ୟ ଭୁବନେଶ୍ୱର ଏରିଆରେ ଚାଲୁଚି ଆମ ବସ୍ ଯୋଉ ମୋ ବସ୍ ଆଗରୁ ଥିଲା ଏବେ ଆମ ବସ୍ ହେଇଚି ହେଲେ ସେପଟ ଏରିଆରେ। କଣ ସେ ଗମେଣ୍ଟର କଣ ଲକ୍ଷ୍ମୀ ବସ ଚାଲୁଚି।
ଆଜ୍ଞ ଖାଲି ଗମେଣ୍ଟର ଲକ୍ଷ୍ମୀ ବସ୍ ତାପରେ ଯୋଉ ସବୁ ଯାଉଚି ଅଦର ଡିଷ୍ଟ୍ରିକ୍ଟ ଗୁଡାକ। ଯୋଉ ଯାଉଛି ଆଜ୍ଞା ଆଜ୍ଞା ହଁ ସେ ଗମେଣ୍ଟ ର ବି କିଛି ବସ୍ ଅଛି ସେଇ ବସ୍ ଗୁଡାକ ବି ଚାଲୁଚି କିନ୍ତୁ ଯୋଉ ସିଟି ବସ୍ ଯୋଉଟା ଆ୍ଞା ସିଟି ବସ୍ ଯୋଉଟା ସେ ସହରାଞ୍ଚଳରେ ଯୋଉଟା। ଚାଲିବା କଥା ସେଇଟା ଚାଲୁନି ଆଜ୍ଞା ଆଜ୍ଞା ଆଜ୍ଞା ପ୍ରତି ବ ବ। ବ୍ଲକ କୁ ବ୍ଲକ ପଞ୍ଚାୟତ ସେଇ ସବୁକୁ ଯାଉଛି ଆଜ୍ଞା ଭୁଲ ଆଜ୍ଞା ଯାହାହେଲେ ଲୋକ ଟିକେ କମ ପଇସାରେ ଯିବା ଆସିବା
ହଁ ହଁ ସେଟା ହଁ ହଁ ହେଲେ କିନ୍ତୁ ଗମେଣ୍ଟ ଏବେ କଣ ଡିକ୍ଲେଆର୍ କରିଥିଲା କଣ ଲ ଲକ୍ଷ୍ମୀ ବସ୍ ପ୍ରାୟ କେତେଟା ବନ୍ଦ ହେଇଯାଇଛି ।
ସକ୍ସେସ୍ ହେଇପାରୁନି ଆଜ୍ଞା ମାନେ ତାଙ୍କର ଭଡା ବାହାରୁ ନାହିଁ ହ୍ୟାଲୋ ହଁ। ତାଙ୍କର ଯଦି ଭଡା ବାହାରୁ ନାହିଁ ତ କିଛିଟା ଜାଗାରେ ସେମାନେ ବନ୍ଦ କରି ଦେଇଛନ୍ତି ଆଜ୍ଞା । ହୁଁ ଆଉ ତାପରେ ଗମେଣ୍ଟ ବି ତ ଭଲ ମାନେ ସ୍କିମ ବାହାର କରି ଆଜ୍ଞା ଏ ଯୋଉ ମାନେ ମାନେ ଆପଣଙ୍କର ଲେଡିସ୍ ମାନେ ଟ୍ରାଭେଲ କଲେ ଫିଫ୍ଟି ପର୍ସେଣ୍ଟ ଅଫ୍ ଦଉଚି ଆଜ୍ଞା। ଛାଡ ଛାଡ କରୁଛି ଫିଫଟି ପରସେଣ୍ଟ।
ଛାଡ଼ କରୁଚି ଲେଡି ଲେଡିଜ୍ ମାନଙ୍କ ପାଇଁ ଆଉ ବୃଦ୍ଧା ବୃଦ୍ଧି ମାନଙ୍କ ପାଇଁ ଆ ସେଇଟା ସୁବିଧା କରି
ମାନଙ୍କ ପାଇଁ ହଁ ସିନିୟର ସିଟିଜେନ ମାନଙ୍କ ପାଇଁ ବି ଆଜ୍ଞା ଆଜ୍ଞା ଭଲଭାବେ ଚାଲିଚି ଆଉ।
ହଁ ସେଇଟା ବି ସୁବିଧା କରିଚି ହୁଁ ।
ଆଉ ଆଜି ଆପଣଙ୍କର କଣ ଦିନଚର୍ଯ୍ୟା ରହିଛି?
ଆ ଦିନଚର୍ଯ୍ୟା ତାପରେ ତ ରୋଷେଇ କରିବି ଆଉ ଏବେ ଜଳଖିଆ କରିଛି ଖାଇନି ଜଳଖିଆ ଠାକୁର ପୂଜା ଟିକେ ମୋର ଦି ଦୁଇ ତିନି ସମୟ ଘଣ୍ଟାଏ ଦୁଇ ଘଣ୍ଟା ଖଣ୍ଡେ ଠାକୁର ସେବାରେ ସମୟଟା ଯାଏ । ଆଉ ତାପରେ ପୂଜା ସରିଲା ପରେ ଯାହା ଖିଆପିଆ କରେ ଆଉ।
ଆଁ ଓହୋ ହଁ ହଉ ଆପଣଙ୍କୁ କଣ କଣ କଣ ରୋଷେଇ କରିବାକୁ ଭଲ ଲାଗେ ଆଜ୍ଞା।
ଆ ସବୁ ପ୍ରକାର ସାଧା ଉପରେ ଆଇଟମ ଭଲଲାଗେ।
ଆଜ୍ଞା ଆପଣ ଆମିଷ ନା ନିରାମିଷ ଖାଆନ୍ତି? ଆଜ୍ଞା। ବହୁତ ବଢିଆ ଆଜ୍ଞା ଆଉ ଆପଣ ଅ ମାନେ ଟୋଟାଲି ଖାଆନ୍ତିିନି ଆଉ
ଆମିଷ ଖାଏନି ବେଶୀ ଶାଗ ଜା ତୀୟ ଜିନିଷକୁ ଭଲଲାଗେ। ଆଉ କଖାରୁ ପୋଇ, ସଜନା ଶାଗ, ଆଉ ଖଡ଼ା ଶାଗ, ପାଳଙ୍ଗ ଶାଗ, ଅଁ ଏଇସବୁ ବିଭିନ୍ନ ପ୍ରକାର ଶାଗ ତର କାରୀ ଶାଗର ଉପରେ ବି ତାକୁ ସେଟା ବି କରିବା ଭଲ ଲାଗେ। ହଁ ସୁଂ ଆଉ ବେଶୀ ଆଭୁଏଡ କରି ମସଲା ମସଲି ଜିନିଷ ଖାଇବା ପାଇଁ ଆଉ
ଆଜ୍ଞା ମୁଁ ବି ମାଙ୍କୁୁ କୁହେ ମା ବିଶ ସେଇ ଭଳିଆ ରୋଷେଇ କରେ ଆଙ୍ଗ୳୲ ଆଉ ଆପଣଙ୍କ ଠାରୁ ଆ ଆପଣ ଯେମିତି କହିଲେ କି ମୁଁ ଘଣ୍ଟା ଘଣ୍ଟା ପୂଜା କରେ ଆଜ୍ଞା ଆପଣଙ୍କ ସହିତ କଥା ହେଇକି ଲାଗିଲା କି ମୋ ମାଆ ସହିତ କଥା ମୋ ମା ସିଏ ଆଜ୍ଞା ପାଠ ପୂଜା କଲେ ତାର ଘ ଦେଢ଼ ଘଣ୍ଟା
ହଁ ତମ ସେ ହଁ ତୁ ଏତେ ସମୟ ସମୟ ପୂଜା ଯେ ହଁ
ଆଜ୍ଞା
ସେ କହୁଥିବେ ମା ସିଏ ଯା ଆପରେ ଆଉ ଗୋଟେ କଥା କଣ ହଉଛି ନା ଗୋଟେ ପୂଜାଟା ସମସ୍ତଙ୍କ ଇଏ ଇଚ୍ଛା ଉପରେ ନିର୍ଭର କରେ ସେଟା କଣ କାହାକୁ ପ୍ରେସରାଇଜ୍ କରାଯାଏ ପୂଜାଟା କଣ ପ୍ରେସରାଇଜରେ ହୁଏ ଶ୍ରଦ୍ଧା ଭକ୍ତିରେ ସେଇଟା ହବ ହଁ ତମେ ମନା କଲେ ବି ସେ ଜବରଦସ୍ତି ଯେଉଁ ବାଟେ ହେଲେ ଯେମିତି ହେଲେ ସେ ପୂଜାଟିଏ କରିବେ।
ଆଜ୍ଞା ସେୟାପା ମୁଁ ତା କୁହେ କି ବୟସ ହେଲାଣି ଆଗରୁ କରୁଥିଲୁ ଏବେ କାହି ଉପାସ ସବୁ କରୁଚୁ। କମା ଟିକେ ଦେହ ପେହ ଠିକ ରହୁନି ଏସବୁ ସେବି କେବେଳେ ବେଳେ ମାନେ ବେଳେ ବେଳେ ମାନେନି ଆଉ
ହୁଁ ଆଉ ତାପରେ ସେ ମେନ କଣ ହଉଚି ନା ପ୍ରାୟ ସମୟଟା ବି ଏଜ୍ ହେଇଗଲା ପରେ ଇଚ୍ଛା ହୁଏ ଠାକୁର ପାଖରେ ଟିକେ ପୂଜା ପୁଜି ଆରେ ସେଇଟା ଆଉ ୟଙ୍ଗ୍ ସମ ୟଙ୍ଗ୍ ର ପିଲାମାନଙ୍କ ତାଙ୍କୁ ସମୟ ତ ନ ଥାଏ ନା ସେମାନେ କରିବେ କେତେବେଳେ ଆଉ ଆମେ ଏଜେଡ୍ ହେଇଗଲା ପରେ ଟି ପୂଜାପୂଜି କରିବା ପାଇଁ ଟିକେ ଶ୍ରଦ୍ଧା ଲାଗେ ଆଉ
ଆଜ୍ଞା ଆଉ ସ
ହୁଁ।
ଆଜ୍ଞା। ସନ୍ଧ୍ୟାବେଳେ ଆପଣ କଣ କରନ୍ତି କୁଆଡେ ବୁଲାବୁଲି କରିବା ପାଇଁ ଯାଆନ୍ତି ଚଲାବୁଲା
କରିଆକୁ ଯାଏ। ଆଉ ଆମର ଏଇ ଫାଲର୍ଟ ଭିତ ଭିତର ଏରିଆ ଭିତରେ ରହିଛୁ ତ ୱାର୍କର ସୁବିଧା ବି ଅଛି। ଆଉ ଦି ତିନି କିଲୋମିଟର ଗୋଟେ ଗୋଟେ ରାଉଣ୍ଡ ସରାଉଣ୍ଡ ରେ ବୁଲି ହବ ଗୋଟେ ରାଉଣ୍ଡ ବୁଲିଲେ ବି ପାଖାପାଖି ଗୋଟେ ଦେଢ଼ କିଲୋମିଟର ହେଇଯିବ। ତେଣୁ ସେଥିରେ ଦି ତିନି ରାଉଣ୍ଡ ବୁଲିଲେ ବି ତିନି ସାଢ଼େ ତିନି କିଲୋମିଟର ବି ସନ୍ଧ୍ୟା ସମୟରେ ଚାଲେ। ସନ୍ଧ୍ୟା ଦେଇ ସାରିକି ଚାଲିିବାକୁ
ଏଇ ଯୋଉ ଆଜ୍ଞା ସନ୍ଧ୍ୟା ସମୟରେ ଆପଣ ଚାଲୁ ଛନ୍ତି କିଛି ସମୟ ଯୋଉ ୱାକ୍ କରୁଛନ୍ତି ତ ଆପଣଙ୍କୁ କଣ ଲାଗୁଛି ଆପଣଙ୍କର କିଛି ଉପକାରିତା ହଉ
ଉପକାରିତା ହଁ ଏବେ ଟିକେ ଆଣ୍ଠୁ ଫାଣ୍ଠୁ ପେନ୍ କରୁଥିଲା ଏସବୁ ଜିନିଷରେ ସେଇଟା ୱାକ୍ କଲା ପରେ ଟିକେ ଫ୍ରି ଲାଗୁଛି।
ଆଜ୍ଞା ଆପଣ ଯେତେବେଳେ ୱାକ୍ କରୁଛନ୍ତି ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ ଆଜ୍ଞା।
ବି ସେମିତି ୱକ୍ କରିହୁଏନି ସକାଳୁ ପ୍ରାଣାୟମ୍ ଫ୍ରାଣାୟମ୍ ଟିକେ କରେ ଓ ପ୍ରାଣାୟମ୍ ରେ ବି ବହୁତ ଉପକାରୀତା ବି ମିଳୁଛି। ଆଉ ହଁ ଯୋଗ ଯୋଗ ହଁ ହଁ ସେଇଟା କଲା ଫଳରେ ଯୋଉ ଖାଇଲେ ହଜମ୍ ଟା ହବାଟା ଯୋଉଟା ହେଇପାରୁନା ଆଉ ସେଇଟା ବି ଠିକ୍ ରେ ହଉଛି। ଏସିଡ଼ ଟିକେ କମ୍ ହଉଛି, ଆଉ ନିଦ ବି ଠି ଠିକ୍ ରହୁଛି। ଏସବୁ ଜିନିଷଟା ହଉଛି ଯୋଗ କଲା ଫଳ ଏ ଆଉ ଯେ କୌଣସି ଜିନିଷ ଟିକେ ଆଉ ତାପରେ ମ ମସଲା ମସଲି ତ ଖାଦ୍ୟ ଖାଇଲେ ତ ସେ ସହଜରେ ତ ତମୁକୁ ଉଁ ଏସିଡି ତ କରେଇବ। ତେଣୁ ନର୍ମାଲ ଖାଦ୍ୟରେ ଯେ ତି ଆମେ ଯୋଗ ଦ୍ୱାରା ଆମ ଦେହଟାକୁ ସୁସ୍ଥ ରଖିପାରିଲେ ସେ ମୁଁ ତାର ଉ ଉପକାରିତା ପାଇଛି, ବି ମୋତେ କମ୍ଫର୍ଟ ଲାଗୁଛି। ରା ରାତିରେ ବି ସ ସେ ନିଦ ବି ହଉନି।
ବହୁତ ବଢିଆ ଆଜ୍ଞା ବହୁତ ଭଲ ଲାଗିଲା ଆପଣଙ୍କ ଠାରୁ ଏ ସବୁ ସୁ ଆପଣ ଯେତେବେଳେ ୱାର୍କରେ ଯାଉଛନ୍ତି, ମାନେ ନି କେପ ହେଲା କି କିଛି
ନାଇଁ ନାଇଁ ନାଇଁ ସେ ସବୁ ଲଗା ନାଇଁ ନାଇଁ ନାଇଁ।
ଏ ନାଇଁ ଆଜ୍ଞା ଲ ହଁ ଯେହେତୁ ଆପଣଙ୍କ ବୟସ ହେଇଗଲାଣି ନା ତ ଭାବୁଛି କି ଆପଣ ଲ ଲଗେଇକି ୱାର୍କ କଲେ ଟିକେ ଭଲ ହୁଅନ୍ତା।
ନା ସେଇଟା ପ୍ରେସର ପଡ଼ୁଥିବ ଯେ ହେଲେ ତଥାପି ମୁଁ ସେଇଟାକୁ ଟିକଏ ଆଭଏଡ଼ କରୁଛିି। ନିଜେ ଯେମିତି ଚାଲିକି ଯିବା ଲାଗି ଆଉ ନି କ୍ୟାପ ତ ତ ଲଗେଇଲେ ତ ସେଇଟା ଆହୁରି ସୋ ଫାର ସୋ ଗୁଡ଼ ଭଲ ଲାଗିବ। ହେଲେ ନି କ୍ୟାପ ନ ଲଗେଇକି ଯଦି ଉଁ କମ ଉ ଯୋଉ କଣ ଗୋଟଏ କିଲୋମିଟର ଦି କିଲୋମିଟର ଦେଢ଼ କିଲୋମିଟର ପାଖାପାଖି ଯଦି ଚାଲିପାରୁଛି ଆଉ ତାପରେ ବି ଓକେ ଲାଗୁଚି କାହିଁକି ନି କ୍ୟାପ ଲଗେଇବୁ ଯଦି ନ ହଁ ଯଦି ଗୋଡ ପେନ କରୁଛି ତ କମ୍ପଲ ଲେ ତ ତମେ ଯେମିତି ହେଲେ ଲଗେଇବ।
ଆଜ୍ଞା ଏୟା ବହୁତ ବଢିଆ ଆଜ୍ଞା। ଆ ଆଉ ଆପଣଙ୍କୁ ମାନେ ବହି
ହଁ ସିଏ ଟିକେ ଷ୍ଟୋରି ବହି ପଢିବାକୁ ଭଲ ଲାଗେ।
ଅ ହଁ ଲାଷ୍ଟ ଟାଇମ କୋଉଟା ପଢି
ଏବେ ତ ପଢିଛି ଆଏ ନୀଳ ଶୈଳ ବହି ଗୋଟେ ପଢ଼ୁଛି ଷ୍ଟୋରି ବହି। ସେଟା ଜଗନ୍ନାଥଙ୍କ ବିଷୟରେ ସବୁ ବହୁତ ଲେଖା ଅଛି । ଆଉ ଜଗନ୍ନାଥଙ୍କ ସମୟରେ ମୋଗଲମାନେ କେମିତି ଆମ ଠାକୁରଙ୍କ ପ୍ରତି କେତେ ମନ୍ଦିର ପ୍ରତି କୋଉ ସବୁ କରିଛନ୍ତି ଭାଙ୍ଗିଛନ୍ତି ସେସବୁ ବିଷୟ ରେ ଇତିହାସର ଲେଖା ଅଛି। ସେଇଟା ଗୋଟେ ଷ୍ଟୋରି ହିସାବରେ ଅ ପଢିଲା ବେଳକୁ ଭଲ ଲାଗୁଛି ଆଉ ଠାକୁରଙ୍କର କେତେ ହଇରାଣ ହେଇଛନ୍ତି ଠାକୁର ବହୁତ କଷ୍ଟ ପାଇଛନ୍ତି ଠାକୁର କଷ୍ଟ ପାଇଛନ୍ତି ଲୋକମାନେ ବି କଷ୍ଟ କଷ୍ଟ ପାଇଛନ୍ତି।
ଆଜ୍ଞା ।
ହୁଁ ହୁଁ।
ଠିକ ଅଛି । ଆଜ୍ଞା ତ ମୋର ଗୋଟେ ଜରୁରୀ କଲ୍ ଟା ଆସୁଛି ଆଜ୍ଞା ମୁଁ ବର୍ତ୍ତମାନ ରଖୁଛି।